ଯାହା
ହାଲୋ।
ଜୟ ଶ୍ରୀ ରାମ।
ଜୟ ଶ୍ରୀରାମ ଭାଇ ଆମର କଥା ଅଧାରେ ରହି ଯାଇଥିଲା? ଆ ସମୟ ସମୟ ଅଭାବରେ ମାନେ କଲଟି କଟି ଯାଇଥିଲା। ତ ଆପଣ କହୁଥିଲେ ଜଗନ୍ନାଥଙ୍କ ବିଷୟରେ କୁହନ୍ତୁ।
କଣ କହିବି ତାଙ୍କ ନାଁ ନେଲେ ମୋ ଆଖିରୁ ଲୁହେଇ ପଳେଇ ଆସୁଛି କେବେ ତାଙ୍କ ସାମ୍ନାକୁ ଯିବି ମୋ
ନିଶ୍ଚିତ ଭାଇ ଭକ୍ତି, ଭାବ ବିନୋଦିଆ ଠାକୁର ଆପଣଙ୍କର ଯଦି ଭକ୍ତି ଥିବ ନା ସେ ଭାବରେ ଆପଣଙ୍କୁ ଡାକି ନେବେ। ମୁଁ ମଧ୍ୟ ଅଜ୍ଞାତ ଥିଲି ମୁଁ ଯିବି କି ନାହିଁ ମତେ ବି ଜଣା ନଥିଲା। କିନ୍ତୁ ଭଗବାନ ଚାହିଁଲେ ମୁଁ ଆସିଗଲି ଯାଇକି ବି ଦେଖିକି ଆସି ଠକି ଗଳି ମୁଁ ଏପର୍ଯ୍ୟନ୍ତ ବି ମାନେ ଆଶ୍ଚର୍ଯ୍ୟ ହେଇକି ଅଛି କେମିତି ଏଇ ସବୁ ସମ୍ଭବ ହେଇପାରିଲା।
ଆପଣ ତାଙ୍କୁ ବୋହୁତ ଭଲ ସେ ସମ୍ବୋଧନ କରିକି ଡାକୁଛନ୍ତି ଜଗା ମତେ ବୋହୁତ ବଢିଆ ଲାଗୁଛି ମୁଁ ବି ଯାଇକି ଜଗାକୁ କେବେ ଯିବି ଜଗାଙ୍କୁ ଦେଖିବି ଦର୍ଶନ କରିବି ଜଗା ନାମ ଧରିକି ଆସିବି ତୁଳସୀ ନିର୍ମାଲ୍ୟ ଟିକେ ଜଗନ୍ନାଥ ପ୍ରସାଦ ଟିକେ ଖାଇବି ଅର୍ଣ୍ଣଦାନ ଅ କୁହନ୍ତୁ?
ଆ ଆପଣ ବିଶ୍ଵାସ କରିବେନି ମୁଁ ବି ମୋ ପାଖରେ ଯେ ଜଗ ଦର୍ଶନ କରିବା ସମୟରେ ଆପଣ ତ ଜାଣିଥିବେ ଯୋଉ ଆପଣଙ୍କର ଜିନିଷ ପତ୍ର ବାହାରେ ସବୁ ରଖିକି ଯିବାକୁ ପଡିବ। ମୁଁ ଏମିତି ରଖିଥିଲି ମୁଁ ମଧ୍ୟ ସବୁ ରଖିଦେଇଥିଲି ମୋ ପାଖରେ ପଇସା ପ ମୁଁ ରଖି ଦେଇେଇଥିଲି କିନ୍ତୁ ଭିତରକୁ ଯାଇଥିଲି ଖାଲି ହାତରେ ଯାଇଥିଲି। ମତେ ବୋ ହୁତ ଦିନର ଇଛା ଥିଲା ଜଗା ଦେଖିବି ଜୋଗା ବଡ ଦାଣ୍ଡରେ ବସି ତାଙ୍କ ନିର୍ମାଲ୍ୟ ପାଇବି କିନ୍ତୁ ମୋ ମୋ ପାଖରେ ପଇସା ନଥିଲା ବାହାରେ ରଖିଦେଇଚି ତ ମୁଁ ସେ ଜାଗାରେ ଏମିତି ଦେଖୁଥାଏ ମତେ ଜଣେ ଭାଇ ଆସିକି ଡାକି ନେଇ ଗଲେ କଣ ହେଇଚି ଭୋଉଣୀ? ମୁଁ କହିଲି ମତେ ବୋହୁତ ଜୋରେ ଭୋକ ହୋଉଚି ଆଉ ମୁଁ ନିର୍ମାଲ୍ୟ ପାଇପାରିବି? ଆଉ ମୁଁ ପଇସା କିନ୍ତୁ ବାହାରେ ଛାଡି ଆସିଚି ଯଦି ଆପଣ ଯଦି ଏ ନଦେବେ ତାହେଲେ ମୁଁ ବାହାରୁ ପଇସା ନେଇ ଆସିଲେ ଆପଣ ମତେ ଦେବେ ଆ ତାପରେ ମୁଁ ଖାଇସାରିଲା ପରେ ମୋ ଭାଇ ଅଛନ୍ତି ମୋ ପାଖରେ। ମୋ ଭାଇ ପାଇଁ ମୁଁ ଟିକେ ନେଇକି ଯିବି ତ ସେ କହିଲେ ଆରାମ ସେ ଭଉଣୀ ଖାଆନ୍ତୁ କଣ କଣ ନେବେ ପା ଯୋଉ ବାନ୍ଧି ଦେଲେ ମୋ ପାଇଁ କୋଡୁଅରେ। ଅ କଣ ମୁଁ ସବୁ ଜିନିଷରୁ ମୁଁ ନେଲି ମତେ ଏଇଟା ଦିଅନ୍ତୁ ସେଇଟା ଦିଅନ୍ତୁ ମୁଁ ସବୁ ଜିନିଷ ଖୁସି ଖୁସିରେ ନେଲି ଖାଇଲି ମଧ୍ୟ ଆଉ ସେ ଭାଇଙ୍କର ଯୋଉ ପଇସା ପ-ପ-ପଠେଇବା ପାଇଁ ଯୋଉ ମାଧ୍ୟମ ମୁଁ ତାଙ୍କଠୁ ନେଲି ଆଉ ବାହାରକୁ ଆସି ତାଙ୍କୁ କଲ ବି କଲି ଆଉ ତାଙ୍କୁ ପଇସା ବି ଦେଲି। ଆଉ ଜଗା ସ୍ଥାନରେ ଯାଇଛି ଜଗା ମୋତେ ଯଦି ଭୋକରେ ଛାଡିନି ଜଗା ମୋତେ ତା ଦେଖା ଦେଇ ମୁଁ ସେ ସ୍ଥାନରେ କେମିତି ଜଣକୁ ଜଣେ ମୋତେ ସାହାଯ୍ୟ କଲା ମୁଁ କେମିତି ପଇସା ନ ଦେଇ ଆସିବି ମୁଁ ବାହାରେ ଆସିକି କଲ କରିକି ହଁ। କଲ୍ କରିକି ଦେଲି ସେ ଭାଇ ମଧ୍ୟ ଫୋନରେ ଖୁସି ହେଲେ ଆପଣ ଏତେ ଜଲଦି କାହିଁକି ଦେଲେ ବହୁତ ଲୋକ ଯାଆନ୍ତି କିନ୍ତୁ ଦିଅନ୍ତିନି ଆପଣ ଯାଇ ମୁଁ କହିଲି ମୋ ମନରେ କେବଳ ଲାଗୁ ଆସୁଥାଏ କି ମୁଁ କେମିତି ବାହାରକୁ ବାହାରିବି ଆପଣଙ୍କ ପଇସା ଦେବି। ମୁଁ ତ ଜୀବନରେ କାହାର ନେଇନି କି ଖାଇନି ମୁଁ ଆପଣଙ୍କର କେମିତି ଖାଇପାରିବି ପୁଣି ଜଗା ସ୍ଥାନରେ ଭଗବାନ ମୋତେ ଆଣିଛନ୍ତି ତାଙ୍କ ପାଖକୁ ମୁଁ କଣ ଏତେ ବଡ ଅପରାଧ କରିପାରିବି ତ ସେ ଭାଇ ମଧ୍ୟ ସେଦିନ ଖୁସି ହେଇଥିଲେ ମୁଁ ଆଉ ତାଙ୍କୁ ଏଇଟା ବି କହିଛି ମୁଁ ଯେବେବି ଆସିବି ଆପଣଙ୍କୁ କଲ୍ କରିବି ଆପଣ ଆସିଲେ ମୋ ପାଇଁ ଏମିତି ନିର୍ମାଲ୍ୟ ରଖିଥିବେ ଆଉ ମତେ ବାନ୍ଧିକି ଦେବେ। ମୁଁ ନେଇକି ଯିବି ଆଉ ସେ ଭାଇ ହଁ କହିଛନ୍ତି। ବହୁତ ଭଲ ଅନୁଭୂତି ଥିଲା ବହୁତ ଭଲ ଅନୁ- ଅନୁଭୂତି ଥିଲା। ଆପଣ ଥରେ ଯାଆନ୍ତୁ। ଆସନ୍ତୁ ବୁଲିକି ଦେଖନ୍ତୁ ସେ ଜାଗାରେ କେମିତି ଆ ଆପଣଙ୍କୁ ଜଗା ଏମିତି ଭାବରେ ବାନ୍ଧିବ। ଆପଣ ହିଁ ନିଜେ ଖୁସି ହେଇଯିବେ। ସେ ଜାଗା ହିଁ ସେମିତି ପବିତ୍ର। ତ୍ର ଯାହା। ଭାଇ ବୋଧେ ଆପଣ ଖାଇବେ ବୋଧେ କଣ ରୋଷେଇ କରି ସାରିଲେନି।
ହଁ ରୋଷେଇ ମୋର ସରିଲାଣି। ମୁଁ ଖାଇବି ବର୍ତ୍ତମାନ। ଆପଣ ତ ଖାଦ୍ୟ ଗ୍ରହଣ କରିସାରିଲେଣି।
ହଁ ମୁଁ ଖାଦ୍ୟ ଗ୍ରହଣ କରିସାରିଲିଣି। ଭାବିଲି ଶୟନ ପୂର୍ବରୁ ଆପଣଙ୍କ ସହିତ ଟିକେ ବାର୍ତ୍ତାଳାପ କରିବି ଆଉ।
ଭଲ କରିଚନ୍ତି ଭଲ କରିଚନ୍ତି ଶୟନ ପୂର୍ବରୁ ବାର୍ତ୍ତାଳାପ କରିକି ତାପରେ ଆମେ ଏଁ ଶ୍ରୀ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ନାମରେ ଆମେ ତାଙ୍କ ଉପରେ ଆଧାରିତ କିଛି ବାର୍ତାଳାପ ହେଲେ। ତାଙ୍କ ଉପରେ ମୋର କିଛି ଅନୁଭୂତି ବଢିଲା ଆପଣଙ୍କ ପାଖରୁ କିଛି ଅନୁଭୂତି ନେଲି।
ହୁଁ ମତେ ବି ଭଲ ଲାଗିଲା ଆପଣଙ୍କ ସହିତ ଭାଇ କଥା ହେଇକି ପ୍ରଥମ ଥର।
ଆଜ୍ଞା।
ହୁଁ। ଠିକ ଅଛି ଭାଇ ଆପଣ କେବେ ଦେଖା ହୁଅନ୍ତୁ ଯଦି ଜଗନ୍ନାଥ ଚାହିଁଲେ ଆମେ ଦୁଇ ଜଣ ଜଗନ୍ନାଥ ପାଖକୁ ଯିବା। ଆପଣଙ୍କର ବି ଇଚ୍ଛା ପୁରା ହବ ଜଗା ପାଖକୁ ତ ମତେ ନିୀତିଦିନ ବି ଯଦି କିଏ ଡକିବେ ମୁଁ ନିତିଦିନ ଯିବା ପାଇଁ ବି। ମାନେ ପ୍ରସ୍ତୁତ ଅଛି।
ଆଜ୍ଞା।
ଆମେ ନିଶ୍ଚିତ କେବେ ଦେଖାହବ ଆମେ
ମୋର କଣ କହିଲେ ମୋର ଜଗନ୍ନାଥ ଉପରେ ଏତେ ଅନୁଭୂତି। ନାହିଁ ପୁରୀ ବି ମୁଁ କେବେ ଯାଇନାହିଁ ଥରି ଯାଇଥିଲି ପରିବାର ସହ ହିଁ ଯାଇଥିଲି ଛୋଟବେେଳେ ହିଁ ଯାଇଥିଲି। ବର୍ତ୍ତମାନ ଏତେ ବଡ ହେଲେଣି। ବାଇଶ ବର୍ଷ ହେଲିଣି ବର୍ତ୍ତମାନ ମୁଁ ଏକା ଯାଇନି ପୁରୀ ତ ତା ଉପରେ ମୋର ଅନୁଭୂତ। ନାଁ ଆପଣ ସେଥିରେ ମତେ ଅନୁଭୂତି ଦେଲେ ବହୁତ କିଛି ଜଣେଇଲେ ବହୁତ କିଛି ଶି ପକେଇଲେ ସେଥିପାଇଁ ବି ମୁଁ ଆପଣଙ୍କ ପାଖେ ଚିରପ୍ରକୃତ ହେଲି
ଥିଲି ମୁଁ ଜୀବନରେ ପ୍ରଥମ ଥର ହିଁ ଯାଇଥିଲି ସେି ବି ମତେ ଜଗା ଡାକିଲେ ବୋଲି ଆଉ ମୁଁ ଜଗାକୁ ଏମିତି। ବହୁତ ଖୋଜେ ମୁଁ ସବୁବେଳେ ଯେତେବେଳେ ମୋର ଜୀବନରେ କିଛି ନା ନିୀତିଦିନିଆ ଯାହା। ଜୀବନ ଶୈଳୀରେ ମୋର ନିୀତିଦିନିଆ ଯାହାବି ଘଟଣା ମାନ ଘଟେ ମୁଁ ଜୋଗାକୁ ହିଁ ହାତ ଟେକିଦିଏ ଜୋଗାରେ ମତେ ତୁ ହିଁ ସାହା ହବୁ। ଆଉ ମୁଁ ବହୁତ ଖୋଜୁଥିଲି ବହୁତ ଖୋଜୁଥିଲି ସେଦିନ ଜୋଗା ମତେ ଏବେ ବି ମଧ୍ୟ ମୁଁ ଅଜ୍ଞାତ ଅଛି ସେଦିନ ମୋ ସହିତ କଣ ହେଇଥିଲା ମୁଁ କାହିଁକି ଜଗା ପାଖକୁ ଗଲି? ଜଗା ପାଖରୁ ଆରାମସେ ଦେଖା କରିକି ବି ଆସିଗଲି ମୁଁ ଏବେ ମଧ୍ୟ ବି ଅଜ୍ଞାତ ଅଛି ଯେ ମୋ ସହିତ ସତରଟା ଘଟି ଯାଇଛି ନା ମୁଁ ସ୍ୱପ୍ନରେ ଦେଖିଛି। ତ ଆପଣ ବି ଯୋଗାକୁ ଭଲ ପାଉଛନ୍ତି ଯୋଗାକୁ ଖୋଜୁଛନ୍ତି ଆପଣଙ୍କୁ ବି ଯୋଗା ନେଇଯିବେ ଦିନେ ଦେଖା କରିକି ଆପଣ ହିଁ ଆସିବେ ଆଉ ସେତେବେଳର ଅନୁଭୂତି ଆପଣ ମତେ କହିବେ ମୁଁ ନିଶ୍ଚିତ ଶୁଣିବି।
ଏଇ ଶେଷ ଥର ଯିବାରେ ଆପଣଙ୍କର ବହୁତ ଜ୍ଞାତ ହେଇଯାଇଛି ନା ବହୁତ ଇ ସେଥିରୁ ଶିଖିାରଛି ବହୁତ କିଛି ଅନୁଭୂତି ପାଇଛନ୍ତି ଆପଣ।
କିଛି ମତେ ଏତେ ବି ଜଣ ନଥିଲା ଭଗବାନଙ୍କ ବିଷୟରେ ଆମର ଯୋଉ ଭାଇ ଯୋଉ ଭକ୍ତି ଭାବ ଯି କହିଲି ତାଙ୍କ ପାଖରେ ବହୁତ ଭକ୍ତି ଭାବ ଅଛି ସେ ଭଗବାନଙ୍କ ବିଷୟରେ ବହୁତ ଜ୍ଞାନ ତାଙ୍କ ପାଖରେ ଅଛି। ସେ ଭାଇ ତ ତାଙ୍କ ସହିତ ମୁଁ ଥରେ ବି ଥର ବାର୍ତ୍ତାଳ ପରେରେ ମୁଁ ଯେତିକି ଜାଣିଛି ଭଗବାନ ବିଷୟରେ ସେ ମତେ ବୁଝେଇଲେ।
ଆଜ୍ଞା ତାଙ୍କ ପାଖରୁ ତାଙ୍କ ପାଖରୁ ବହୁତ କିଛି ଜ୍ଞାନ ଆପଣ ଆହରଣ କରିଛନ୍ତି ନା?
ହଁ ହଁ। ଜ୍ଞାନ ଶିଖିବାରେ କୌଣସି ବୟସ ସୀମା କାହା କାହାର ମାଧ୍ୟମ ଆପଣ ସବୁଠୁ ଜ୍ଞାନ ଶିଷ୍ ଶିଖି ପାରିବେ ସମସ୍ତ ଛୋଟ ଛୁଆଟେ ହେଲେ ବି ତାଙ୍କଠୁ ବି ଜ୍ଞାନ ଶିଖିବାର ଅଛି।
ଆଜ୍ଞା ନିହାତି ନିହାତି।
ହଁ ତ ସେ ଭାଇ ମଧ୍ୟ ମତେ ଭଗବାନଙ୍କ ବିଷୟରେ ବହୁତ ବୁଝାନ୍ତି। ତ ମତେ ଭଲ ଲାଗେ ତ ଆପଣଙ୍କର ଯଦି କେବେ ବି ଭଗବାନ ବିଷୟରେ ଜାଣିବାକୁ ହବ ସେ ଭାଇଙ୍କ। ସହିତ ଆପଣଙ୍କୁ ମୁଁ କଥା କରୋଇବି।
ଆଜ୍ଞା।
କଣ ମଧ୍ୟ ବହୁତ ଭଲ ଅନୁଭୂତି। ସେ କୁହନ୍ତି ଭଗବାନଙ୍କ ବିଷୟରେ ବହୁତ କିଛି ସେ କୁହନ୍ତି। ଯୋଉଟା କି ଶିକ୍ଷଣୀୟ ଜିନିଷ ବି ଆଉ ବୋହୁତ ଭାବ ଭାବର ଜିନିଷ।
ଆମେ ଏତେ ବି ଗୋଟେ କଥା କୋହୁଚି ମାନେ ଗୋଟେ ମଣିଷ ଛୋଟରୁ ମରି ବା ପର୍ଯ୍ୟନ୍ତ କିଛି ନା କିଛି ସେ ଶିଖିବା ପାଇଁ ଆଛା ଇଚ୍ଛା ହୋଇଥାଏ ଯେମିତି କିି ମୁଁ ଜଗନ୍ନାଥ ବିଷୟରେ ଜାଣିବା ପାଇଁ କିଛି ଆପଣଙ୍କୁ ପଚାରିଲି କିଛି ଅନୁଭୂ ମି ପାଇଲି ସେମିତି ଛୋଟ ହୋଉ କି ବଡ ହୋଉ ଆ ମେ ସମସ୍ତେ କାଠୁ ନା କାଠୁ କିଛି ଜିନିଷ ତ ଶିଖିଥାଉ। ସେମିତି ଇଁ ଆପ୍ ଆପଣଙ୍କ ଠାରୁ ଜଗନ୍ନାଥ ଉପରେ କିଛି ଅନୁଭୂତି ମୁଁ ଶିଖିଲି ତ ସିଏ ଭାଇ ତାଙ୍କ ନାଁ କଣ କହିଲେ ଭୁଲିଗଲି? ପ୍ତି ମ୍ୟାଡ଼ାମ ସରି ଭୁଲିଗଲି ଭୋଉଣୀ।
ଯୋଉ ସୌମ୍ୟ ସୌମ୍ୟ ଭାଇ। ସୌମ୍ୟ ରଞ୍ଜନ ଭାଇ ହୁଁ।
ସମୌ୍ୟରଞ୍ଜନ ଭାଇଙ୍କ ସହିତ କେବେ ମତେ ଦେଖା
ମୁଁ ଆପଣଙ୍କୁ କଥା କରେଇଦେବି ତାଙ୍କ ଅ ର ଯୋଉ ହୁଁ ନ ମୋବାଇଲ ର ସଂଖ୍ୟା ଆପଣଙ୍କୁ ମୁଁ ଦେଇଦେବି। ଆପଣ ସେଇଥିରେ କଲ କରିିକ କଥା ହେଇଯିବେ।
ଆଜ୍ଞା ତା ସିଏ ବି କଣ ମାନେ ତା-ତାଙ୍କର ବୋହୁତ ଜ୍ଞାନତ ଏ
ସେ ଭଗବାନଙ୍କ ଭ ହଁ ହଁ ସେ ପା ସେ ସାରଳା ଭକ୍ତ ସାରଳା ମାଙ୍କ ବିଷୟ ଷୟରେ ସେ ବେଶୀ ଟିକେ ଜ୍ଞାନ ତାଙ୍କର ପ୍ରବଳ ସେ ସେଇ ସବୁ ବିଷୟରେ ଟିକେ ବେଶୀ ତାଙ୍କର ଜ୍ଞାନ ଅଛି। ସବୁ ଭଗବାନଙ୍କ ବିଷୟରେ ତାଙ୍କ ପାଖରେ ଜ୍ଞାନ ଅଛି। ନାଁଇ ସେ ଟିକେ ସାରଳା ବିଷୟରେ ସେ ଜାଣିଚନ୍ତି। ସାରଳାମାଙ୍କ ଚନ୍ଦନ ସିନ୍ଦୁର ଲଗେଇକି ବି ସିଏ ମାନେ ତାଙ୍କର କାର୍ଯ୍ୟରତ ଜାଗାକୁ କର୍ମସ୍ଥଳକୁ ସେ ଯାଆନ୍ତି ଚନ୍ଦନ ଲଗା ସିନ୍ଦୁର ଲଗାନ୍ତି। ସେ ସବୁବେଳେ ଭଗବାନଙ୍କ
ଫୁଣି ଆପଣ ଆମ ଢେଙ୍କାନାଳ ଜିଲ୍ଲାରେ ଥିବା କ ପିଳାସ ପରିଦର୍ଶନ କରିଚନ୍ତି?
ମୁଁ ଢେଙ୍କାନାଳ ଶୁଣିଚି କେବେ ଯାଇନି।
ଆଜ୍ଞା ଆପଣ ଥରେ ଆସିବେ ଆମ କପିଳାସ ପରିଦର୍ଶନ କରିବା ପାଇଁ ଢେଙ୍କାନାଳ ଜିଲ୍ଲାରେ ଅଛି କପିଳାସ। କପିଳାସ ମନ୍ଦିର ଟି ସେ ଶିବ ନାମରେ ପରିଚିତ। ଶିବ ଶିବ ମନ୍ଦିର ନା
କପିଳାସ ଯୋଉ ପାହା- ପାହାଚ ଚଢିକି ଯାଆନ୍ତି ତ?
ଆଜ୍ଞା ଆଜ୍ଞା ଆଜ୍ଞ ଆଜ୍ଞା ବାଉନ ପାଚହ ବାଉନୁ ପାହାଚ ଠିକ୍ ମନେରଖି
ମୁଁ ମୁଁ ବୋହୁତ ଛୋଟ ହେଇଥିଲି ଯେତେବେଳେ କ୍ଲାସ ଟୁ କି ୱାନରେ ଉଁ କ୍ଲାସ ଦ୍ଵିତୀୟ ଆଉ ତୃତୀୟ ଯୁକ୍ତ ଦୁଇ କି
ଆଜ୍ଞା ଯୁକ୍ତ ଦୁଇ ଆଉ ତିନି ପଢୁଥିଲେ ସେଇଟା ସେଇ ସମୟରେ ଆପଣ ଯାଇଥିଲେ।
ହଁ ପରିବାର ସହିତ
ଆଜ୍ଞା ସେଇ ସମୟରେ ଆପଣ
ଆପଣ କପିଳାସ କହିଲେ ମୋର ମନେ ଆସୁଚି କିନ୍ତୁ ସେଇଟା ଢେଙ୍କାନାଳରେ ଅବସ୍ଥିତ ମୁଁ ଅଜ୍ଞାତ ଥିଲି।
ଆଜ୍ଞା।
ହୁଁ।
ବର୍ତ୍ତମାନ ଆପଣ ଜାଣିପାରିଲେ ନା ସେ ଢେଙ୍କାନାଳରେ ଅଛି ବୋଲି।
ଏବେ ଆପଣ କହିଲେ ମୁଁ ଜାଣିଲି ମୁଁ କିନ୍ତୁ ଜାଣିନଥିଲି ଯେ ସେଇଟା ଢେଙ୍କାନାଳ ଆଉ ଭାଇ ଆପଣ ସେଇଠୁ ବି ଆପଣ ଆସିଛନ୍ତି ଭଲ ଲାଗିଲା।
ବର୍ତ୍ତମାନ ଆଜ୍ଞା ବର୍ତ୍ତମାନ ଏବେ ଏତେ ପରିବର୍ତ୍ତନ ଏତେ ପରିବର୍ତ୍ତନ ସେ ମନ୍ଦିରର ହେଇଯାଇଛି ଅତୁଳନୀୟ ଅଭାବନୀ ନିଅ ମାନେ କହିଲେ ବି ମାନେ ଅସ୍ମରଣୀୟ କହିଲେ ବି ଆପଣ ବିଶ୍ଵାସ କରିପାରିବେନି ମନ୍ଦିର ଚତୁର୍ଦ୍ଦିଗ ଏତେ ପରିଷ୍କାର ଏବେ ପୁରା ମାନେ ପୁରା ଶତ ପ୍ରତିଶତରେ ପୁରା ପରିବର୍ତ୍ତନ ହେଇଯାଇଛି ଆପଣ କେବେ ଆସିବେ ଆମ ଢେଙ୍କାନାଳ ଜିଲ୍ଲାକୁ। ମୋ ସହିତ ବାର୍ତ୍ତାଳ ଉପରେ ଯଦି ଥିବେ ତ ମତେ ଜଣେଇବେ ଯଦି ବାର୍ତାଳ ଉପରେ ନଥିବେ ତଥାପି ଆପଣ ଆସିବେ।
ଭାଇ ମୁଁ ଆପଣଙ୍କ ସହିତ କେବେ ଯଦି ଜୀବନ ପୃଥିବୀର ପୃଥିବୀ ଗୋଲ ତ ସମସ୍ତେ ମଣିଷ କାର୍ଯ୍ୟରତ କେବେ ନା କେବେ ଆପଣ ଣଙ୍କ ସହିତ ଦେଖା ହବ। ତ ଯେବେବି ଦେଖାହବ ମୁଁ ନିଶ୍ଚିତ ଆପଣଙ୍କ ସହରକୁ ଯିବି ଆଉ ଭଗବାନଙ୍କ ନାଁରେ ଏତେ ଯଦି କହୁଛନ୍ତି ତ ନିଶ୍ଚିତ ମୁଁ ଯିବି ସେ ଭଗବାନଙ୍କୁ ଦର୍ଶନ କରି।
ଆଜ୍ଞା।
ଆପଣ ଭୁବନେଶ୍ଵର କେବେ ଆସନ୍ତୁ ଭୁବନେଶ୍ଵରରେ ତ ମୁଁ ରହୁଛି ଆପଣ ଭୁବନେଶ୍ଵରରେ ବି ବୁଲିବା। ବହୁତ ମନ୍ଦିର ମାଳିନୀ ମନ୍ଦିର ମାଳିନୀ ସହର ଏଇଟା ଆପଣ ଆସନ୍ତୁ ଭୁବନେଶ୍ୱରରେ ବି ବହୁତ ମନ୍ଦିର ମନ୍ଦିର ମୁଁ ଆପଣଙ୍କୁ ବୁଲେଇବି ଆମେ ଭଗବାନ ଭଗବାନ ଜାଗା ଦେଖ ଦେଖିବା ଯେବେ ଆମର ଦେଖାହବ ଆମେ ଭଗବାନଙ୍କର ଜାଗା ସବୁ ଦର୍ଶନ କରିବା।
ନିହାତି ନିହାତି ଭଉଣୀ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆପଣ ଆପଣ ବି ଭୁବନେଶ୍ୱରରେ ରହୁଛନ୍ତି ନା ସବୁ ବିଷୟରେ ବି କିଛି ଜାଣିଥିବେ ମତେ ଆପଣ କହୁ ଭାଇ ବୋଲି ଭାବିଲେ ଭାଇ ବୋଲି ଡାକୁଛନ୍ତି।
ହଁ ଭାଇ ଆପଣ ଯେବେ ଭୁବନେଶ୍ଵର ଆସିବେ ମୋ ସହିତ ଅ ମାନେ ଯୋଗାଯୋଗ କରିିବ ମୁଁ ଆପଣଙ୍କୁ ଭୁବନେଶ୍ଵରରେ ସବୁ କିଛି ବୁଲେଇଦେବି।
ନିହାତି ଭଉଣୀ ନିହାତି ଭଉଣୀ ଆପଣ ଏତେ କରିକି ଡାକୁଛନ୍ତି ଏତେ କହୁଛନ୍ତି ନିହାତି ଭୁବନେଶ୍ୱର ରାଶି ମାନେ ଆପଣଙ୍କ ଆପଣଙ୍କ ସହିତ ନିହାତି ମୁଁ ଯୋଗାଯୋଗ କରିବି ନିହାତି ଭେଟ ହେବି ଆପଣଙ୍କ ଙ୍କ ସହିତ ଭେଟ ହିଁ ହେଲେ ତ ଆମର ସ୍ନେହର ବଢିବ ନା। ଭାଇ ଭଉଣୀ ଭିତରେ ଥିବା ସମ୍ପର୍କ।
ଠିକ ଅଛି ଭାଇ ନିହାତି। ଆପଣ ଏବେ ଖାଇବେ ବୋଧେ?
ଆଜ୍ଞା।
ହଁ ଠିକ ଅଛି ଭାଇ ଆପଣ ଖାଦ୍ୟ ଗ୍ରହଣ କରନ୍ତୁ। ଶୟନ କରିବେ ଆଉ ଶୁଭରାତ୍ରି ଭାଇ।
ଆଜ୍ଞା ଶୁଭ ରାତ୍ରି।
ହଁ ଆମେ ନିଶ୍ଚିତ ଆଉ ଥରେ କଥା ହବା। ଧନ୍ୟବାଦ।
ଆଜ୍ଞା।